ହଉ ଭାଇ ସୁୁଦ୍ଭା ହଉଛି।
ହଁ ଶୁଭୁଛି ଭାଇ।
ହଁ ହଁ ନିଶ୍ଚୟ ନିଶ୍ଚୟ ହଁ ହଁ ଯେମିତି ଆପଣ କହିଲେ ଯେ ନାଇଁ ମାନେ ଏବେ ଯେମିତି ଛୋଟ ବେପାରୀଙ୍କୁ ଆମେ ମୂଲ ଚାଲ କରୁଚେ। ଏଭଳିଆ ବହୁତ ସାରା ଘଟ ଘଟଣା ରହୁଛି ଯୋଉ ଘଟଣାରେ ଆମେ ନିରବ ରହୁଛେ ଆଉ ଅ ମାନେ ବହୁତ କି ଭୁଲ ଆମେ କରିପାରୁଛେ ଯେମିତି କିି ଦେଖନ୍ତୁ ମାନେ ଯଦି କିଛି ଏ ହିଂସୁକ କାମ ଆମ ଅଞ୍ଚଳରେ ହୁଏ କିମ୍ବା କିଛି ବି ଯଦି ଆମେ କହିବା ଯଦି କରପସନ ର ଆକ୍ଟିଭିଟି କିଛି ହୁଏ ତ ଆମେ ଗୋଟେ ବ୍ୟକ୍ତିଗତ ଲେବଲ ରେ ଆମ ପାଖରେ କିଛି ପଦବୀ ଥାଉ ନଥାଉ କିନ୍ତୁ ଆମେ ଗୋଟେ ଅଭ୍ୟାସ ରଖିଛେ ଏକ ଭାରତୀୟ ହିସାବରେ ନିରବ ରହିବା। ଯେ ହଁ ହ ତାର ତ ଗଲା ଆଉ ଆମର କଣ ଯାଉଛି।
ସେମିତି ତ ହଉଛି ଆଚୁଆଲି।
ହ ଆଉ ଆଉ ଅଧିକ ହଉଛି ମେଡିକାଲ ସେକ୍ଟରରେ କାରଣ ଯଦି ପେସେଣ୍ଟ ପହଞ୍ଚିଲା ବେଳେ କିଏ ନଥାନ୍ତି ଡକ୍ଟର ନଥାନ୍ତି କି କେହି ନଥାନ୍ତି ତ ଆମେ ବି ନିରବ ରହି ଯାଉଛୁ ବଉତ ତାଙ୍କର ଆମର ତ ଆସିନି ଡକ୍ଟର ଡକ୍ଟର ମାନଙ୍କୁ କଣ ଯୁକ୍ତି କରିବା ଆମର ଟିଟମେଣ୍ଟ ଭୁଲ ହବ ତେଣୁକରି ଆମେ ଏଇ ସବୁ କ୍ଷେତ୍ରରେ ଆମେ ନିଜକୁ ଟିକେ ପଛୁଆ ରଖି ଦଉଛେ।
ହ ହ।
ତ ଏଇ ସବୁ ଜିନିଷରେ ପଛୁଆ ରଖିବା ଦ୍ଵାରା ଆମର ନିଶ୍ଚିତ ଅସୁବିଧା ରହୁଛି ତ ଏବଂ ଆପଣ କେମତି ଦେଖିପାରିବା ଏକ ଆକୁ ଆମେ କେମିତି ଏକ ଉଚ୍ଚ ଦିଗ ଦେଇପାରିବା ଆପଣ ଟିକେ କହିବେ ଯୋଉ ଆମେ ଡରି ଯାଉଛେ ଯେ ନାଇଁ ତ ଭୁଲ ହେଇଯିବ କିମ୍ବା ଡକ୍ଟର ଆମକୁ ଇଏ କରିବ ଏଇଟା ଆମର ଉଚିତ କଣ ଆଜ୍ଞା।
ହୁଁ ହୁଁ ହୁଁ। ନାଇଁ ସେଇଟା ବି ସତ କଥା ଯୋଉଟା କହିଲେ ଆପଣ ମାନେ ଏମତି ମୁଁ ବି ଦେଖିଛି ବହୁତ ଜାଗାରେ ଯେ ଅ ମାନେ ଆମର ହସ୍ପିଟାଲ ମାନଙ୍କରେ କଣ ହୁଏ ନା ମାନେ ଲୋକ ଯେତେବେଳେ ଆସନ୍ତି ସେତେବେଳେ ଠିକ୍ ଠାକ୍ ଭାବରେ ଡାକ୍ତର ମାନଙ୍କ ସହିତ୍ ମାନେ କଥା ହେଇପାରନ୍ତିନି କିମ୍ବା କୌଣସି ଜିନିଷ ଜାଣିିନଥିବେ ତାଙ୍କୁ କିଏ ସାହାଯ୍ୟ କରିବାକୁ ପାଖରେ ନଥାନ୍ତି ତ ଏଇଟା ଦେଖି କିନା ମାନେ ଯଦି ସେଠି ଆମେ ନିଜକୁ ଦେଖିବା, ମାନେ ଆମେ ଯଦି ସେ ତାଙ୍କ ଜାଗାରେ ଥାନ୍ତେ ତ ଆମକୁ କେମିତି ଲାଗିଥାନ୍ତା। ସେ ସେଇଟା ଭାବିକି ଯଦି ଆମେ ତାଙ୍କୁ----ମାନେ ସାହାଯ୍ୟର ହାତ ବଢ଼େଇବା ନାଇଁ ଆପଣ କଣ ଜାଣି ପାରୁନାହାନ୍ତି କୁହନ୍ତୁ, ମୁଁ ସାହାଯ୍ୟ କର୍ ଦେବି। ତ ଏଇଟା ହେଲେ ଲୋକ ମାନଙ୍କ ଭିତରେ ଭାଇଚାରା ବଢ଼ିବ। ଲୋକ ମାନେ ମାନେ ଯଉ ଆମେ ଭାବୁ ହଁ ତାଙ୍କର ତ ହେଇଚି, ଆମେ କ'ଣ କରିବା? ତ ଏଇ ଭଳିଆ ଯଉ ମନୋ ଭାବନା ଅଛି ସେ ସେ---ସେଟା ଦୂରେଇ ହବ ଧୀରେ ଧୀରେ ବୋଲି ଭାବୁଚି ମୁଁ। ଆଉ କିଛି କିଛି ଭଲ ଡ଼ାକ୍ତର ମଧ୍ୟ ଥାଆନ୍ତି, ଏମ୍ତି ନାଇଁ ଯେ କିଛି ଜାଗାରେ ସବୁ ଜାଗାରେ ସେମ୍ତି ଥାଏ। ଆପଣ ଯଉଟା କହିଲେ, ସେଟା ସତ କଥା ଏଇ ଭଳିଆ---ମାନେ ଘଟଣା ଦେଖିବାକୁ ମିଳେ। କିନ୍ତୁ ଯଉ ଯଉ ଭଲ ଜିନ୍‌ଷ ଅଛି, ତାକୁ ମଧ୍ୟ ଉଦାହରଣ ରୂପେ ଆମେ ଦେଖେଇ ପାରିବା ଅନ୍ୟ ମାନଙ୍କୁ।
ତ ଆଉ ଗୋଟେ ନ୍‌ଷ ବି ମୁଁ କହୁଥିଲି ସେତବଳେ। ତବଳେ ଆପଣ କହିଲେ, ଦେ କ'ଣ କ'ଣ କାର୍ଯ୍ୟ କଳାପ ଆମେ ଛୋଟ୍ କାର୍ଯ୍ୟ କଳାପ୍ କରି ପାରିବା, ସାମାଜିକ ଜୀବନ୍ ରେ ଯଉଟା କି ସମାଜକୁ ଉନ୍ନତି କରେଇ ବାକୁ, ମାନେ ଫଳପ୍ରଦ ହବ। ତ ସେଠି ଦେଖିବା ଯଦି ମାନେ----ଦେଖନ୍ତୁ, ଏବେ ବର୍ଷା ଦିନ ସରି, ମାନେ ଆରମ୍ଭ ହବାକୁ ଯାଉଛି। ଏ ଏ ସମୟରେ ଆମେ ବୃକ୍ଷ ରୋପଣ କାର୍ଯ୍ୟ ଟାଇପ୍ ର କିଛି କରି ପାରିବା। ଆମେ କ'ଣ ଆମେ ଚା ମାନେ ବୃକ୍ଷ ରୋପଣ ବୋଲି ଏବେ ଆଧୁନିକ ଯୁଗରେ ଲୋ କ ମାନେ ଭାବୁଚନ୍ତି ଘରେ କିଛି ଏ ଛୋଟ ଛୋଟ ଗଛ ଆଣିକି ରଖିଦେଲେ, ତ ସେଇଟା ଗୋଟେ ଟାଇପ୍ ର ଗୋଟେ ଭଳିଆ ମାନେ ବୃକ୍ଷ ରୂପଣ ଭଳିଆ ହେଇଗଲା, କିନ୍ତୁ ବାସ୍ତବରେ ତ ସେଇଆ ନୁହେଁ ନା। ଆମେ ବୃକ୍ଷର ସମ୍ୟା କିଛି ଅଲଗା ରହୁଚି, ମାନେ ଯିଏ ଏ ଫଳ, ଛାଇ ଏବଂ ଅମ୍ଳଜାନ୍‌ ଦଉଚି, କାଠ ଦଉଚି, ଏତେ ସବୁ ଜିନ୍‌ ଦଉଚି, ସେଟା କ'ଣ ଗୋଟେ ଛୋଟ ଗଛ ହେଇ ଥାଇପାରେ କି
ନାଇଁ, ନିଶ୍ଚିତ ମହାନ୍‌ ସିଏ।
ତ ବୃକ୍ଷ ଭଳି ମହାନ୍‌ ହବା ପାଇଁ ହେଲେ, ବୃକ୍ଷ ତ ଲଗେଇ ବାକୁ ପଡ଼ିବ। କିଛି ନହେଲେ ମତେ ତାକୁ, ତାଠୁ ଆମେ ଯେତିକି ନଉଚେ ମାନେ ଦିନ୍‌ଷ। ତ, ସେତିକି ଆମେ ପ୍ରକୃତିକୁ ଦେଇ ପାରୁଚେ କି
ଏଟା ଗୋଟେ ବହୁତ୍ ଗୁରୁତ୍ୱପୂର୍ଣ ପ୍ରଶ୍ନବାଚୀ।
ତ, ସେଇ ଜିନ୍‌ଷ ଟାକୁ ଆମେ ସାମାଜିକ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ କରିପାରିବା, ଯଦି ଆମେ ଏଇ ବନ ମହୋତ୍ସବ୍ ସମୟରେ। ଏବେ ତ ବନ ମହୋତ୍ସବ୍ ସପ୍ତାଅ ପାଳନ କରାଯିବ, ଏ ଯଉ ଜୁଲାଇ ଏକେ ରୁ ସାତେ ପର୍ଯ୍ୟନ୍ତ। ସେ ସମୟରେ ଆମେ କିଛି ନହେଲେ ବି ଆମର ବାଡ଼ି ବଗିଚାରେ ଗୋଟେ ଦୀର୍ଘ ସ୍ଥାୟୀ ଗଛ, ଯଉଟା କି ବହୁତ୍ ବର୍ଷ ଆମେ ଆମେ ଗଛ ଲଗେଇବା ଟା ଗୋଟେ ଟାଇପ୍ ର ମାନେ କହି ପାରିବା ସଞ୍ଚୟ, ମାନେ ଆମେ----ତି ଦୀର୍ଘସ୍ଥାୟୀ ସଞ୍ଚନ ସଞ୍ଚୟ କରୁଚୁ। ଫିକ୍ସ ଡ଼ିପୋଜିଟ୍ କରୁଛୁ। ତ ସେଇ ଭଳିଆ ଗୋଟେ ଏଇଟା ଗୋଟେ ସଞ୍ଚୟ ଟାଇପ୍, ମାନେ ଆମ ପାଇଁ ନହେଲେ ମଧ୍ୟ ଆମ ପର ପିଡ଼ି ପାଇଁ, ଏଇଟାକୁ ଆମେ ଛାଡ଼ି ପାରିବା। ଓ ଏବେ ତ ଦେଖୁଛନ୍ତି ପାଣିପାଗର ପରିବର୍ତ୍ତ ଗୋଟେ ହଉଛି ଏସବୁ ଜିନିଷ ସାମାଜିକ କ୍ଷେତ୍ରରେ ଆଣିବା ଦରକାର।
ନିଶ୍ଚିତ ନିଶ୍ଚିତ ନିଶ୍ଚିତ। ମୁଁ ଏକ ଛୋଟିଆ ଜିନିଷ ଏଠାରେ ମୁଁ ଯୁକ୍ତ କରିବି ଆପଣ ବି ସେଇଟା କହିଲେ ମୁ ଆଉ ଟିକେ ତାକୁ ମାନେ ପୂର୍ଣ୍ଣ ଭାବରେ କହୁଛି ଯେ ଡିଜାଇନ ଗଛ ହଉ ଆଉ ଆମେ ନିଜେ କମ୍ ଏଜ୍‌ କମରସିଆଲ ଏଜ୍‌ କରିବା ପାଇଁ ଆମ୍ବ ଗଛ ହଉ ନହେଲେ ଭାଇ କମର୍ସିଆଇଲ କରିବା ପାଇଁ ଆମ୍ବ ଉଚିତ୍ କିନ୍ତୁ ବର୍ତ୍ତମାନ କ୍ଲାଇମେଟ ଚେଞ୍ଜ ଦୋଉଛି ଆମକୁ ଦେଖିବା ଦରକାର ଯେ ଅଧିକ ଅଙ୍ଗାର କାମ୍ଳ କୋଉ ଉଦ୍ଭିଦ ନିଜ ଭିତରକୁ ନେଇଯାଉଛି। ଯେମିତିକି ପିପଲ ଗଛ ବର ଗଛ ଏସବୁ ଗଛକୁ ଆମେ କାଟି ଦଉଛୁ। ଏଇ ସବୁ ଗଛ କୁ ଟିକେ ଗୁରୁତ୍ୱ ଦବା ଯାହାକି କ୍ଲାଇମେଟ ଚେଞ୍ଜ କୁ ଟିକେ କିଛି ପ୍ରଭାବ ପକେଇବ ଆଜି ତ ପକେଇବନି ନିଶ୍ଚତ ଦଶ କୋଡିଏ ବର୍ଷ ଲାଗିବ। ଆପଣ କହିଲା ଭଳିଆ ଓ ଫିକ୍ସ ଡ଼ିପୋଜିଟ୍ ଭଳି ହିଁ କାମ କରିବ। ତାଠୁ କମ୍ କାମ କରିବ ନାହିଁ। ତେଣୁକରି ଏଇଟା ବି ଏକ ଆଜି କେବଳ ଆଲୋଚନା ନାହିଁ। ଆକୁ ମୁଁ ବି ନିଜେ ବ୍ୟକ୍ତିଗତ ଲେବଲ ରେ ଆକୁ ଏକ କାର୍ଯ୍ୟରେ ନିହାତି ଲଗେଇବେ।
ନିଶ୍ଚିତ ନିଶ୍ଚିତ ଭାବରେ।
ଆପଣ ବି ମୋ ତୁ ବି ଟିକେ ଆପଣ ମନେ ପକେଇଦେବେ ଯେ ଏବେ ଗୋଟେ ବନ ମହୋତ୍ସବର ଏକ ସପ୍ତାହ ଚାଲିବ। ତେଣୁ କରି ମୁଁ ଏଇ ଜିନିଷ ଟାକୁ ବହୁତ୍ ଗୁରୁତ୍ୱ ଭାବରେ କନସିଡର କରିବି। ଆଉ ନିଶ୍ଚିତ ଭାବରେ କାମ କରିବି ବୋଲି ମୋର ଆଶା ଆଉ ବିଶ୍ଵାସ। ଆଉ ଆଉ ଗୋଟେ କଥା ଆପଣ କଣ ଗୋଟେ କହୁଥିଲେ ମୁଁ ସେତେବେଳେ ଟି କିଏ ଆମେ ଆପଣ ଯେହେତୁ ଏତେ ବଢିଆ କଥା କହୁଛନ୍ତି ମୁଁ ଭିତରେ ମଜିଗଲି। ମୁଁ ଗୋଟେ କହୁଥିଲି ଯେ ଡକ ଡାକ୍ତର ସେବା ବେଳେ ଆ ମୁ ଗୋଟେ କହୁଥିଲେ ଆପଣଙ୍କୁ କହୁନି ଉଁ
ନାଇଁ ମୁଁ ସେଇଟା କହୁଥିଲି ଯେ ନିଜ ସ୍ତରରେ ମଧ୍ୟ ଭାବିବା ଦରକାର ଯଦି ଆମେ ତାଙ୍କ ଜାଗାରେ ଥାଆନ୍ତୁ ତ ଆମକୁ କିଭଳି ଭାବରେ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିଥାନ୍ତା।
ହଁ ମୁଁ ମୁଁଁ ଆଉ ଗୋଟେ ଜିନିଷ କହିବି ଯେ ଯେହେତୁ ଆମେ ସାଧାରଣ ମନୁଷ୍ୟ ଟି କିନ୍ତୁ ଆମେ ନିଶ୍ଚିତ ଅସାଧାରଣ ଦକ୍ଷତା ରଖିଛେ। ତଥାପି ଯଦି ଆମେ ଦେଖିବା ଗୋଟେ ବଡ ମାନେ ବଡ ଆଁ ଅଞ୍ଚଳରେ ଯଦି ଭାରତରେ ଦେଖିବା ଭାରତରେ ତ ଆମେ ପୂର୍ଣ୍ଣ ପରିବର୍ତ୍ତନ ଆଣିଲା ବେଳକୁ ଆମକୁ କିଛି ସମୟ ଲାଗିପାରେ। କିନ୍ତୁ ଆମ ଅଞ୍ଚଳରେ ଆମେ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ କିଛି ନା କିଛି ଅସୁବିଧାର ସମ୍ମୁ କି ନଦି ଦିଆଚି କି ମଣ୍ଡପଟା ତମ ଗାଁରେ ଗୋଟ ସ୍କୁଲ ଅଛି। ସ୍କୁଲରେ ସବୁବେଳେ ଦଶଟା ବାରଟା ପନ୍ଦରଟା ପିଲା ଫେଲ୍ ହେଇ ଯାଉଚନ୍ତି। ଆଉ କିଛି ପିଲାଙ୍କର ଶାରୀରିକ ତ୍ରୁଟି ରହୁଛି। ନ୍ୟୁଟ୍ରୀସନ୍ ର ଅଭାବ ରହୁଛି ମାନେ ପସଣ ଠିକ୍ ସେ ମିଳିପାରୁନି। ତ ଏଭଳି କ୍ଷେତ୍ରରେ ଆମେ କେବେ ପ୍ରଶ୍ନ କରୁନେ କେବେ ସ୍କୁଲ କୁ ଯାଇକି। ଦଳବଦ୍ଧ ଭାବରେ କିମ୍ବା କୌଣସି କିଛି କଲେ ଯେ ଦଶଟା ପିଲା କାହିଁକି ଫେଲ୍ ହେଲେ।
ହୁଁ ଯୋଉଟା ଯୋଉଟା କହିଲେ ସେଟା ଠିକ୍। କଥା ମାନେ କିନ୍ତୁ ଉ ଯୋଉଟା ଯୋଉ ଆପଣ କହିଲେ ମାନେ ଯୋଉ ପ୍ରୋବ୍ଲେମ ଟା ହଉଛି। ସେଇଟା ତ ଆପଣ ଠିକ୍ କହିଲେ କିନ୍ତୁ ଆପଣ ଯୋଉ ଯାହାର ସମାଧାନ ଟା କହିଲେ ଯେ ଦଳବଦ୍ଧ ଭାବରେ ଯାଇକିନା ଗୋ ଗୋଟେ ଜାଗାକୁ ଇଏ କରିବାର ଅଛି ତ ମତେ ଲାଗୁଚି ସେ ସମାଧାନରେ ଆଉ କିଛି ପରିବର୍ତ୍ତନ ଦରକାର। ଦଳବଦ୍ଧ ଭାବରେ ଗଲେ କୌଣସି ଜିନିଷ ହେଇଯିବ ସବୁ ଜାଗାରେ ସେଟା ତ। ଠିକ ନୁହେଁ କହିକିନା କୁ କହିକିନା ପି ଏକ ମାନେ ଅ ପବିତ୍ର ସ୍ଥାନ। ମନ୍ଦିର ଭଳିଆ ସ୍ଥାନ ତ ସେଠି କୌଣସି ପ୍ର ପ୍ରକାରର ନା ମାନେ ମାଡ ଗୋଡ କିମ୍ବା ଗାଳିଗୁଲଜ ସେଇଭଳିଆ ଜିନିଷ ସେଠି ହବା କଥା ନୁହେଁ ମୋ ମତରେ ତ କିନ୍ତୁ ଯଦି। ଯୋଉ କଥା କହିଲେ ଆପଣ ମାନେ ପିଲାମାନେ ସଠିକ୍ ପୋଷଣ ପାଉନାହାନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ପାରୁନାହାନ୍ତି ତ ସେଠି ନା ମାନେ। ଯୋଉ ପିଲା ମାନଙ୍କର ଏମିତି ହଉଛି। ସେଠି ସେଇ ପିଲାମାନଙ୍କର ଅ ପରି ମାନେ ପ ଯୋଉମାନେ ଅ ଅଛନ୍ତି ଗାର୍ଡ଼ିଆନ୍। କିମ୍ବା ତାଙ୍କର ପରିବାରର ଯିଏ ଅଛନ୍ତି ବାପା ମା ମାନେ। ତ ସେମାନେ ଆଁ ଟିକିଏ ଯାଇଁକି ତାଙ୍କର। ଶିକ୍ଷକ କିମ୍ବା ପ୍ରଧାନ ଶିକ୍ଷକଙ୍କ ସହିତ କଥାବାର୍ତ୍ତା ହବାକୁ ପଡିବ ସେମାନେ। ଯାଇପାରନ୍ତି ଦଳବଦ୍ଧ ହେଇକି ତ ଆମେ ତାଙ୍କୁ ହିଁ କହିପାରିବା ଯେ ଆପଣମାନେ। ଯାଆନ୍ତୁ ଏ ପ୍ରଧାନ ଶିକ୍ଷକଙ୍କ ସହିତ କଥା ହୁଅନ୍ତୁ। କାହିଁକି ନା ଯୋଉମାନେ ସେଇ ପରିସ୍ଥିତିର ସମ୍ମୁଖୀନ ହଉଚନ୍ତି ସେମାନେ ଭଲ ଭାବରେ ସେଇ ଜିନିଷକୁ। ଆ ଅ ହ୍ୟାଣ୍ଡେଲ କରିପାରିବେ। କିନ୍ତୁ ଆମେ ଯଦି ଯିବା ସେଟା ମତେ ଲାଗୁଚି ଏଇଟା ଗୋଟେ ଏ ହିଂସାତ୍ମକ। କାଣ୍ଡ ହେଇପାରେ ଯଦି ଏମିତି ହୁଏ। ଆପଣ ଯୋଉ ଭଳି ଭାବରେ କହିଲେ ସେ ସେଇଟା ଅଲଗା ଜିନିଷ ହେଇଥାଇପାରେ ବାକି ମତେ ଏମିତି। ଲାଗିଲା।
ମୁଁ ଟିକେ ମୋ କଥା ଟାକୁ ରଖୁଚି ଆପଣଙ୍କ ଆଗରେ ଯେ ଅଳବଦ ହେଇକି ଯିବା ଅର୍ଥ ନାହିଁ ଯେ ମାନେ ଆପଣ କହିଲା ଭଳିଆ ମାଡଗୋଳ କିମ୍ବା ଏଇ ସବୁ ତ ଆମର ଆଚରଣ ନୁହେଁ। ତଥାପି ମୁଁ କହିବି କଣ ମନେକର ମୋ ନାଇଁ ଆପଣ ବଢିଆ ଜିନିଷ କହିଲେ ଯେ ମନ କର ମୁଁ ଗଡିଆନେ ମ ଛୁଆଙ୍କର କିଛି ଅସୁବିଧା ହେଲା ମୁଁ ଯାଇଁକି କହିଲି ସେ ନିଶ୍ଚିତ ଗୋଟେ। କାର୍ଯ୍ୟାନୁଷ୍ଠାନ ନିଆଯିବ କାରଣ ମୋ ଛୁଆର ଅସୁବିଧା ହେଇଛି ଆଉ ମୁଁ ପଢଉଛି। କିନ୍ତୁ ଦୁଇ ନମ୍ବର କଥା ହଉଛି ଆ ହଁ ଆଉ ଦୁଇ ନମ୍ବର କଥା ହଉଚି ଯେ ଏମାନେ ଯୋଉ କାର୍ଯ୍ୟାନୁଷ୍ଠାନ ନେଇ ଯେମିତି ଯୋଉ ପିଲାର ଅସୁବିଧା ହେଲା ସେଇ ଜିନିଷ ଟା ଆଗାମୀ ଦିନରେ ନ ହବା ପାଇଁ। ସବୁବେଳେ ତ ଯାଇକି ମାନେ ଗାଡିଆନ କମ୍ପ୍ଲେନ କରିପାରିବେନି। କିନ୍ତୁ ସେମାନେ ନିଜେ ଏ ଜାଣିବା ଉଚିତ ଯେ ଏ ଭଳିଆ କ୍ଷେତ୍ରରେ। ମାନେ ବ ଆସୁଚନ୍ତି। ମାନେ ବାପା ମା ଆସୁଛନ୍ତି ଆମକୁ ଗୋଟେ ସମାଲୋଚନା କରିବା ପାଇଁ। ଆଉ ଆମେ ଏଇ କ୍ଷେତ୍ରରେ ପଛୁଆ ହେଲୁ ଆଉ ଏଇ ଜିନିଷ ଟା ଆମେ ଯେମତି କେବେ ଭୁଲ କରିବା ନାହିଁ। ନ୍ୟୁଟ୍ରିସନ କ୍ଷେତ୍ରରେ ହଉ, ସେ ମିଡ୍ ଡେ ମିଲ୍ କ୍ଷେତ୍ରରେ ହଉ। କିମ୍ବା କ୍ଲାସେସ୍ କ୍ଷେତ୍ରରେ ହଉ, କାହିଁ ନା ଆପଣ ଜାଣିଛନ୍ତି ସରକାରୀ ବିଦ୍ୟାଳୟରେ। ଏ ଦଶଟା କ୍ଲାସ ରୁ ଚାରିଟା ଆବସେଣ୍ଟ ନିଶ୍ଚିତ ଥାଏ ପ୍ରାୟ ଜାଗାରେ।
ହଁ ସେଟା ବି ସତ କଥା କହିଲେ ଯୋଉଟା, କିନ୍ତୁ ଆମେ ଏହାର ସମାଧାନ। କୁ ଯଦି ନ ହଉଛି କିମ୍ବା ହେଇକି ପୁଣି ପରବର୍ତ୍ତୀ ସମୟରେ ସେଟା ପୁଣି ଆଉଥରେ ହଉଚି। ତ ୟାକୁ ନେଇକି ଆମେ ପୁଣି ଉପରସ୍ତଥ ଅଧିକାରୀ ଯୋଉ ବ୍ଲକ ଅ ଉଁ ଶିକ୍ଷା ବିଭାଗ ଯୋଉ। ଟା ଅଛି ସେଠି ବି ମଧ୍ୟ ଆମେ କହିପାରିବା ତ ତାଙ୍କ ସହିତ ବି ଅଭିଯୋଗ କରିପାରିବା ତ ଆମେ ଗୋଟେ ମାନେ ଆଁ ଥାଏ ନା ମାନେ ଗୋଟେ ରାସ୍ତା ଥାଏ, ଯୋଉ ରାସ୍ତାରେ ଯୋଉ ରାସ୍ତାରେ ଗଲେ ସମସ୍ତଙ୍କୁ ଫାଇଦା ହୁଏ ତ ସେଇ ଭଳିଆ ରାସ୍ତା ଆମକୁ ଚୟନ କରିବାକୁ ପଡିବ।
ଆ ମାନେ ଆପଣଙ୍କ ସାଙ୍ଗେ କଥା ହେଇକି ମତେ ଲାଗିଲା, ଏହା ଏ ଦେଶ ଗାନ୍ଧିଙ୍କର ଦେଶ ଏଇଟା।
ନାଇଁ ଗାନ୍ଧୀ ଗାନ୍ଧୀ ଯେତିକି ଦରକାର, ସେତିକି ସୁଭାଷ ଚନ୍ଦ୍ର ବି ଦର୍ କାର ଅଛନ୍ତି, ସୁବାସ ବୋଷ ମଧ୍ୟ ଦରକାର ଅଛନ୍ତି। ତ ସବୁ ଜାଗାରେ ସେଇ ଜିନିଷ ଟା ମୁଁ ଏଇଟା କହିଲି ଏଥିପାଇଁ ଯେ କାହିଁକି ନା, ବିଦ୍ୟାଳୟ ଭଳି ଜାଗାରେ କୋଉ ଜିନିଷ ଶୋଭା ପାଏନି ମତେ ଲାଗିଲା, ତ ସେଥିପାଇଁ ମୁଁ ଏଇଟା କହିଲି। କିନ୍ତୁ ଯ ଦି ଅନ୍ୟ କୌଣସି ଜାଗା ହେଇଥାନ୍ତା, ମନେକର ପୋଲିସ ଷ୍ଟେସନ ହେଲା ପୋଲିସ ଷ୍ଟେସନରେ ଶୁଣୁନାହାନ୍ତି, ଅଭିଯୋଗ ଉଁ ଖାରଜ କରିଦଉଛନ୍ତି। ତ ଏଇଭଳିଆ ଜାଗାରେ ତ କ-ସେଇଭଳିଆ ପଦକ୍ଷେପ ନବାକୁ ପଡିବ।
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ। ବହୁତ ଧନ୍ୟବାଦ ଭାଇ। ବହୁତ ଜିନିଷ ଆଜି ଗୋଟେ ଆଲୋଚନା ଏହା କହିବିନି, ଏହା ଗୋଟେ ମାନେ ଜୀବନର ଏକ ଗୋଟେ ଚିନ୍ତାଧାରା ପରିବର୍ତ୍ତନ ଆଣିବାକୁ ସାହାଯ୍ୟ କରିବ ନିହାତି ଭାବରେ।
ମତେ ବି ଆପଣଙ୍କ ସ-ଆପଣଙ୍କର କଥା ବି ମତେ ବି ହୃଦୟ ସ୍ପର୍ଶୀ ହେଲା ସତରେ।
ହଁ ଆଉ ନିଶ୍ଚିତ ଆମେ କେତେବେଳେ ଯୋଗାଯୋଗ କରିବା, ଆଉ ନିହାତି ଆମେ କାମ କରିକି ହିଁ ଦେଖିବା, ଆଉ କାମ ହିଁ ଆମକୁ ଯୋଡିବ ବୋଲି ମୋର ଆଶା।
ହଁ ନିଶ୍ଚିତ ନିଶ୍ଚିତ ଭାବରେ ଭାଇ ଧନ୍ୟବାଦ ଭାଇ।
ବହୁତ ଧନ୍ୟବାଦ ହୋଉ।